ହାଲୋ।
ହଁ କଣ୍ କରୁଚୁ?
ଏଇ ତ ଏଇ ବସିଚି।
ହଁ ଏଇ ବସିଚି ଏବେ। ହଁ ସକାଳୁ ହଁ ସକାଳୁ ମ୍ୟାଗି ଖାଇଥିଲି। ମାମା ରୋଷେଇ ମାମା ରୋଷେଇ କରିସା ଖାଇଆ- ନାଇଁ ମାମା ରୋଷେଇ କରିନି ଖାଇନି ବାବାଙ୍କ ରୁଟି ଭଜା କରିଥିଲା ବାବା ଖାଇକି ଡ୍ୟୁଟି ଗଲେ ଭାରି ଆ- ଆମେ ମ୍ୟାଗି ଖାଇଚୁ -ଆଉ ତୁ?
ହଁ ମୁଁ ତ ଏଇ ସକାଳୁ ଖାଇଥିଲି ସିମେଇ ଆଉ ପରଟା ଖାଇଥିଲି। ଆଉ ଏବେ ବି ସିଧା ଭାତ ଖାଇଲି ଆଉ ଖାଇବାକୁ ବି ଇଚ୍ଛା ହଉନାହିଁ। ଏଇ ଯଉ ଥଣ୍ଡା ଧରୁଚି ଏଇ ଯଉ ପାଗରେ ବି ବର୍ଷା ହଉଚି ଆଉ ଭାତ ପଖାଳ ଖାଇବାକୁ ଇଛା ହଉନି।
ରଜରେ ଯଉ ମାନେ ଅଲଗା ଅଲଗା ପାଣି ସବୁ ଗାଧେଇକି ମତେ ବି ଦି ଦିନି ହେଲାଣି ମତେ ପୁରା ଥଣ୍ଡା ଜର ଜୋର୍ ରେ ହେଇଯାଇଚି ବା ବାଉ
ତିନି ଦିନ ଜାଙ୍କ ସେଇ ଯଉ ସଜବାଜ ହବା ସେ ଯଉ ମୁଣ୍ଡ ଧୋଇବା ଏରା ସବୁ ଗାଧେଇବା ହା- ହା। ସେଇ ପାଇଁ ଥଣ୍ଡା ଆକା ଧରଚି।
ହଁ ରଜ ପୂର୍ବ ଦିନ ଆମ ଝିଅ ର ବଡ୍ ମୁଁ ମନ୍ଦିର ଯିବି ବୋଲି ଆଇଁଷ ଖାଇଥିଲି ନା ମୁଁ ମନ୍ଦିର ଯିବି ବୋଲି ମୁଣ୍ଡ ଧୋଇଦେଲି ତାପରେ ପିଇସି ଘରେ ଯାଇକି ତାଙ୍କ ନଈ ପାଣି ଗାଧେଇ ପଇଲି ମୁଣ୍ଡ ଧୋଇକିନା ଯଉ ଥନ୍ ଡା ମତେ ତାପରେ ବାବାଙ୍କ ଯଉ ଶୋଦଣା ହଁ ବା
ତ ଗଲା ଆଉ।
ନା ନା ଘରେ ଗାଧେଇ ଗାଧେଇ ବୁ- ମାନେ ବୁଡା ସବୁବେଳେ ଉଠା ପାଣି ଗାଧେଇଲି ନା ବୁଡା ପାଣି ଗାଧେଇଲା ବଳୁକୁ ଥଣ୍ଡା ଧରି ପକଉଚି ସଡନ୍ଲି ଆମକୁ। ହୁଁ ସେଥି ପାଇଁ।
ନଈ ପହଁରି ଶିକିଚୁ ନା?
ହଁ ମୋ ମାମୁଁ ଘରେ ନଈ ଥାଏ ମୁଁ ସେତ୍- ଏବେ ମୋତେ ରିସେଣ୍ଟ୍ଲି ଏମିତି ଥଣ୍ଡା ଧରୁଚି ଆଗୁରୁ ହୁଏନି। ମୁଁ ମାମୁଁ ଘରେ ରୁହେ ମାମୁଁ ଘର ଟା ନଈ ପାଖେରେ ଯଉ ମନ ବ୍ରିଜ୍ ନାଇଁ କି ବଡ ବ୍ରିଜ୍ ବଡ ନଈଟା ବ୍ରାହ୍ମଣୀ ସେ ପାଖ- ପାଖାପାଖି ମୋ ମାମୁଁଘର ସେ ପାଖାପାଖି ମୋ ମାମୁଁ ଘର ମୁଁ ଗାଧେଇବାକୁ ଏମିତି ଯାଏ ମୋ ମାଇଁଙ୍କ ବାବା ଘର ସେଇଠି ମାଇଁ ଙ୍କ ସହିତ ବି କେତେବେଳେ ଯାଏ ନଈକି ଯାଏ ନଈ ଗାଧାଏ। ହଁ ସେମିତି ଆଉ କଣ ଆ ଆଉ ଶ୍ରାବଣ ମାସରେ ଭାର ଉଠଉଚୁ ନା?
ନାଇଁ ମୁଁ ଉଠାଏନି ମତେ ଡର ଲାଗେ ମତେ ଡର ଲାଗେ ମୁଁ ଉଠାଏ ନା।
ଓ ହ।
ମତେ ଡର ଲାଗେ ଏଇ ଯଉ କୁମ୍ଭୀର ଆସନ୍ତି ପାଣି ରେ ଏଇ ବର୍ଷ ସେଦିନ ଠୁ ଅଧା କୁମ୍ଭୀର ପଳେଇ ଆସନ୍ତି ଏଇ ନଈ ଫଇ ରେ ଥିବେ କାଳେ ମତେ ସେଇଥିପାଇଁ ଅଧା ଡର ଲାଗେ ମୁଁ ଜମା ବି ପାଣି ପଠାଏନି ଯେତେ ଡାକନ୍ତିି ମ ସାଙ୍ଗମାନେ ତ ଖାଇଲୁ ଯାହେଲେ।
ନା ନା, ଆମେ ଏଫେ ଆମେ ଆମେ ଉଠଉ, ହେଲେ ମାନେ ମୋ ସାଙ୍ଗଙ୍କ ସହିତ କେବେ ଯାଏନି। ଫାଷ୍ଟ ବର୍ଷଠୁ ବାବା ବାବା ଆଉ ମୋ ଭାଇ ସହିତ ଯାଇଥିଲି, ତାପରଠୁ ମୋ ଦି ଉଁ ତାପରେ ମୋ ଦିଦି ହେରିକା ଗଲେ, ଆମ ସାହିରୁ ଗଲେ, ପାଖାପାଖି ଇଏକୁ ଯାଆନ୍ତିି, ବ୍ରାହ୍ମଣୀରୁ ଉଠେଇକିନା ଆମ ବୁଦ୍ଧେଶ୍ୱରରେ, ମାମୁ ଘର ପାଖରେ ଯଉ ସପ୍ନେଶ୍ୱର ଅଛନ୍ତି, ସେଠି କ ଆଉ ଏ ସେପଟେ କଦଳେଶ୍ଵର, କପିଳେଶ୍ଵର ଏଠି ଭାବିଛନ୍ତି ଏଇ ବର୍ଷ କପିଳାସ ଯିବୁ, ନ ଏ ଯଉ ପୁରୀ, ନ ଲିଙ୍ଗରାଜ, ଏଇଗୁଡ଼ା ପ୍ଲାନିଂ ଚାଲିଛି। ତ ଦେଖି କୁଆଡେ
ଆଉ ପରୀକ୍ଷା ତ ସରିଲାଣି। ହଁ, ଭାବୁଛି ଯିବି ବୋଲିକି। ଆଉ ପୁରୀ ତ ଗଲେ ବହୁତ ମଜା ହବ, ପୁରୀରେ ତ ଜାଣିଥିବୁ, ଚାଲୁନ, ସବୁ ସାଙ୍ଗମାନେ ମିଶିକି ଯିବା।
ହଁ, ଯିବା ପ୍ଲାନ୍ କର ତାହେଲେ, ଯିବା, ଏଥିରେ କଣ ଅଛି?
ଆଉ ପୁରୀରେ ଭଲ ମଜା ହବ, ସେଇ ଯୋଉ ସମୁଦ୍ରର ସେ ଯୋଉ ଆନନ୍ଦଟା କେତେ ମଜା ଲାଗିବ, ଗାଧେଇବା ସବୁ ବୁଲି ବୁଲାକି ଆସିବ ଆଉ। ଆଉ ତୁ କେବେ ଯାଇଛୁ ନା ନାଇଁ ଯାଇନୁ?
ହଁ, ମୁଁ ଦି ତିନି ଥର ତ ଯାଇଛି, ହେଲେ ଏଇ ବର୍ଷ ଭାଇକି କହୁଥିଲି ଯିବା ପାଇଁ, ଯା ଯେତେ ହେଲେ ଜଗା ଡୋରି ନ ଲାଗିଲେ ତ ଯାଇ ହବନି। ଫାଷ୍ଟ କଥା ହଁ, ତାପରେ ସେକେଣ୍ଡ ହେଲା, ଭାଇ ବି ମାନେ କଣ ଭୁବନେଶ୍ଵର ଯାଉ ଛି ନା, ତାର ଏକ୍ଜାମ ରହୁଛି, ଯେତେବେଳେ କେମିତି ଯାଉଛି, ସେଇଠୁ ସିଏ ତା ସାଙ୍ଗ ପିଲାଙ୍କ ସହିତ ପୁରୀ ପଳାଉଛି କହିବ ଏଥରକ ନେବି, ସେଥରକ ନେବି, ହେଲେ ନଉନି, ହେଲେ ଏ ବର୍ଷ ଫାମିଲି କରିଛନ୍ତି ପ୍ଲାନ୍ ଯିବେ, ଆମର ଘର ଲୋକ ସମସ୍ତେ ବାହାରିଛୁ ଯିବା ପାଇଁ, ବଡ ବାପା କହିଥିଲେ, ତ ସମ ସ୍ତେ ଆମର ବାହାରିଛୁ ସମସ୍ତେ ଯିବା ପାଇଁ। ଭାଇ ବି କହୁଥିଲା, କହିଲା, ମୁଁ ଅଧା ପ ତମକୁ ପଇସା ଦେବି, ଆଉ ଅଧା ମିଶେଇକି ସବୁ ଚାଲ। ଫୁଣି କଣ ତାର ମୁଡୁ ହଉଛି, ବେଳେ କହୁଛି ନେବି, ବେଳେ କହୁଛି ନେବିନି, ନହେଲେ ଚାଲ ଆମେ ସାଙ୍ଗ ପିଲା ପ୍ଲାନ୍ କରିକି ଯିବା ଆଉ।
କହନା କହନା ଆମେ ଏଇ ଏବେ ଯାଇଥିଲୁ, ମେ ମାସ ରେ ଯାଇଥିଲୁ, ବିଶ୍ଵାସ କରିବୁନି କି ଭିଡ, ମତେ କଣ ହେଟି ଚାପି ପକେଇଲେ ଜାଣିବୁ। ମୁଁ କହିଲି ମତେ ଏଠୁ ନେଇଯାଅ ଯଲ୍ଦି, ତାପରେ ଦେଖିଲା ବେଳକୁ କଷ୍ ମୋ ନାନୀ ଯାଇଥିଲେ ମୋ ସହିତ। ହୁଁ। ତାପରେ ତା ସାଙ୍ଗ ମାନେ ବି ଯାଇଥିଲେ, ଆଉ ରହିଲୁ ତିନି ଦିନ ଯାକ। ମଜା କଲୁ, ଆଉ ହଉଛି ଜଗା ଦର୍ଶନ କଲୁ। ଆଉ ଯାହ ମୁଁ ଜଗା ଦର୍ଶନ କରିଦେଇଛି କିନ୍ତୁ। ଆସିକି ତାପରେ ପାର୍କ ଫାର୍କ ବୁଲିଲୁ, ସେଠି ଫଟୋ ଫଟ ସବୁ ଉ ଠେଇଲୁ, ଏଇଆା ଆଉ।
ଯାହା କୁହ ପଛକେ, ଜଗା ଦର୍ଶନରେ ଯୋଉ ଅତୃପ୍ତ ଶାନ୍ତି ଅଛି, ଆଉ କୋଉଥିରେ ନାହିଁ।
ହଁ, ହଁ, ସେଇଟା ପୁଣି କହିହେବନି ନା, ଅଭଡ଼ା ହଁ, ହଁ, ହଁ, ମୁଁ ଖାଇଛି।
ଓହୋ। ଉଁ ସେଇ ଭାଇ ତ ସବୁବେଳେ ଆସୁଛି ରାତିରେ ନା, ରାତିରେ ଅବଢା ଆଣନ୍ତିନି। ତ ସେଥିପାଇଁ ସିନା ଆଣିପାରୁନି ସେ ସେଥିପାଇଁ ସମସ୍ତଙ୍କୁ କହୁଥିଲେ, ବାପା, ବଡ଼ ବାପା ବି କହୁଥିଲେ କି, ନେଇକି ଚାଲ ସବୁ ଫ୍ୟାମିଲିକି। ଏ ଯିବା। ସେ ଥିପାଇଁ ଭାବିଛନ୍ତି, ଏଇ ମାନେ ଖରାଟା ହଉଥିଲା ନା, ଯାଇ ହବନି। ତାପରେ ସମୁଦ୍ର କୂଳ ଟା ଦେଖୁନୁ ବାଲିଗୁଡା ପାଣି ବି ଗରମ୍। ହଁ ଦେହ ଖରାପ ହେଇଯିବ ନା ସମସ୍ତଙ୍କର ସେଥିପାଇଁ ଏବେ ହେଇ ବର୍ଷ। ର୍ଷା ହେଲାଣି ତ ଦେଖିଆ ଶ୍ରା ଭାର ବୁଡେଇ ଯିବା ପୂର୍ବରୁ ଦେଖିବା ଯିବା ଦର୍ ଜଗା ଦର୍ଶନ ଜଗାକୁ ବି ଦର୍ଶନ କରିବା। ପାଇଁ ହେଲେ ଭିଡ଼ ଟିକେ ରହିବ କାହିଁକିନା କେତେ କେତେ ଦୂରରୁ ଲୋକ ସବୁ ଆସୁଛନ୍ତି। ଯେତେ ହେଲେ ସେ ତାଙ୍କୁ ଦେଖିବା ପାଇଁ ତ କେତେ ଆଡୁ ଲୋକ ଆସୁଛନ୍ତି।
କହନା କହନା।
ସବୁବେଳେ ଜୟ ଜଗନ୍ନାଥ ଟି ଭିରେ ଜାଗାକୁ ଦେଖି ଦେଖିକା ଖାଲି ଇଚ୍ଛା ହଉଛି ଖାସ୍ ଜଗା କତିକି ଯାଆନ୍ତିକି ଡୋରି ଟିକେ ଲଗାନ୍ ଥା ଡାକନ୍ତା ଟିକେ ହୁଁ।
ତୋ ଡୋରି ନ ଲାଗିଛି ସେ ପର୍ଯ୍ୟନ୍ତ ତୁ ଯାଇ ପାରିବୁନୁ। ଡୋରି ଲାଗୁ ଜଗା ଡୋରି ଲଗେଇଲେ ହିଁ ଯିବା ହଁ।
ହଁ ମୁଁ ମାନେ ଦି ବର୍ଷ ଏମିତି ନର୍ମାଲି ବି ଯାଏ ମୁଁ ଜଗା କତିକି ଯାଇଛି ଥରେ ଦୁଇ ଥର କିନ୍ତୁ ବର୍ଷେ କି ଦି ବର୍ଷ ହବ ମୁଁ ରଥଯାତ୍ରା ଯାଇଛି ଆଉ ସବ ବୁ ମାନେ ପାଖାପାଖି ସେତେବେଳେ ଛୋଟ ଥିଲି ନା? ତ ଆଗରେ ଯାଇକି ମାନେ ଯୋଉ ପୋଲିସ ମାନେ ସବୁ ଟାଣନ୍ତିନି ନା ଦୌଡି? ତାଙ୍କ ମାନେ ସେ ସେତେବେଳେ ଛୋଟ ଥିଲ ମୋର ମନେ ଅଛି ଏବେ ପର୍ଯ୍ୟନ୍ତ ମୋ ପାଖରେ ବି ମୋ ମା ସେତେବେଳେ କ୍ୟାମେରେ ଫଟୋ ଉଠାନ୍ତି ନା? ତ ମୋ ମାମୁଙ୍କର ଫୋନ୍ ଥିଲା ଫାଷ୍ଟ ମୋ ମାମୁଁ ଉଠେଇଥିଲେ ମାନେ ମୁଁ ପୁରା ପୁରା ପାଖାପାଖି ପୁରା ମାନେ ଯୋଉ କୁହନ୍ତିନି କି ପୁରା ରଥକୁ ଯୋଉ ଛୋ ପୁରା ରଥଠୁ ଜଷ୍ଟ ଟିକେ ଦୂରରେ ମୁଁ ପୁରା ଜାଗାକୁ ଦେଖିଛି ବି। ଆଉ ତା ମାନେ ରଥ ଦୌଡିିବି ଟାଣିଛି ସେତବଳେ।
ହଁ ହଁ ଆଉ ଏବେ? ରଥଯାତ୍ରା ଆସିଲାଣି ହଁ ଏବେ ଏବେ ତ ରଥଯାତ୍ରା ଆସିଲାଣି ଆଉ ଏବେ ଜଗାଙ୍କ ପାଖରେ ପ୍ରବଳ ଲୋକ ଭିଡ ହେବେ ଆଉ? ତୁ ଆଉ କହାନା ଏଇ ଭିଡରେ ଭିତରେ ଲୋକ କେତେ ବେହସ ହେଇଯାଉଥିବେ। କେତେ ଜଣଙ୍କର ବି ସୁଧା ଜୀବନ ଚାଲିଯାଉଥୁବ।
କିନ୍ତୁ ଯାହା ହଉ ପଛେକେ ସରକାର ବି ଭଲ କରିଛନ୍ତି ମାନେ
ହଁ ତାଙ୍କ ପାଇଁ ଭଲ ବ୍ୟବସ୍ଥା ବି କରୁଛନ୍ତି ଆମ୍ବୁଲାନ୍ସ ରଖିଛନ୍ତି।
ହଁ ଲୋକମାନେ ବି ନିଜ ଇଛାରେ ମାନେ ଯାହା ହଉ ନିଜେ ବୁଝି ପାର କିି ମାନେ ଲୋକଙ୍କୁ ପାଣି ଦବା ଫ୍ୟାନ୍ ଯୋଉ ସ୍ପ୍ରେ ପାଣି କରିବା ଏଗୁଡା କରୁଛନ୍ତି ଏଇ ଭିଡ ପାଇଁ ହଁ ଏଇ ଭିଡ ପାଇଁ ସେଗୁଡା କହିଛନ୍ତି କାହିଁକି ନା ଲୋକଙ୍କର କେତେ ଖରାରେ ଅଂଶୁଘାତ ବି ହେଇଯାଉଛି। ଜଗା ପାଖକୁ ଯୋଉମାନେ ଚାଲିି ଯାଉଛନ୍ତି ଯୋଉମାନେ ବି ହଉ ତାପରେ ଜଗା ପାଖକୁ ଗଲାବେଳେ ମା ବାଟ ମଙ୍ଗଳାଙ୍କୁ ବି ଦର୍ଶନ କରିବା ହେଇଯାଉଛି।
ହଁ ହଁ।
ହୁଁ।
ଆଉ ଆଉ କେବେ ଯାଇଛୁ ମାତା ମା ମଠ ଆଡେ?
ନାଇଁ ଯେ
ଆ
ଟାଇମି ନାଇଁ। ହୁଁ ହଁ ନରେନ୍ଦ୍ର ପୋଖରୀ ଯାଇଛି।
ହଁ ଏତା ତ ଆଗେ।
ମାନେ ଯୋଉ ମନ୍ଦିର ସେଠିକି ବି ଯାଇ ହଁ ସେଠିକି ବି ଯାଇଚୁ ଗୁଣ୍ଡିଚା ମନ୍ଦିର। ହୁଁ ଜଗା ତ ସେଇଠିକି ଯିବେ ଆଉ?
ହଁ କିନ୍ତୁ ମୁଁ ସେଠିକି ଯାଇପାରିଲିନି କାରଣ ଆମର ସବୁ ପଳେଇ ଆସିଲି ନା।
ଓହୋ।
ଆଉ ବୁଲି ପାରଲିନି। ଆଉ ଖାଲି ସେ ତିନି ଦିନ ରୁମରେ ରହିଲି ଆଉ। ବୁଲି ପାରିଲେନି ଖାଲି ସମୁଦ୍ର ଆଡେ ବୁଲିଲେ ଜଗାଙ୍କୁ ଦର୍ଶନ କଲେ ଆଉ ବୁଲିଲେନି ବେଶୀ। ଆର ଥରିକେ ଯାଇ ଯାଇଥିଲି ମୁଁ ଟିକେ ଛୋଟ ହେଇଥିଲି ଯେତେବେଳେ ସେତେବେଳେ ମୁଁ ଯାଇଥିଲି ଛୋଟବେଳେ ଜାଣିଚୁ ନା ମୁଁ ଯେତେବେଳେ ସମୁଦ୍ରରେ ଲହଡି ଭାଙ୍ଗୁଥିଲି? ସେତେବେଳେ କଣ ହେଲା ନା ମୋ ମଉସା ନେଇକି ମୋତେ ପୁରା ଲହଡି ଆଗରେ ଥୋଇଦେଲେ ଛୋଟ ଛୁଆଟେ ହେଇଥିଲି ହେଲା।
ମୁଁ ତୁ ହେମ କ ତୁ ହେମିତି କହୁଚୁ ମୁଁ ଯେତେବେଳେ ସମୁଦ୍ରରେ ଗାଧେଇଲିି ହେଲା କି? ମାନେ କେମିତି କେଜାଣି ମୁଁ ଫାଷ୍ଟ ଫାଷ୍ଟ ଡ ରିଲି ମୋ ମାମୁଁ ଆଉ ମୋ ମାଉସୀ ସେମାନେ ଥିଲେ ସେ ମାମୁଁଙ୍କର ଡେଥ ହେଇ ସାରିଲାଣି। ମାନେ ସିଏ ତାଙ୍କ ଝିଆରୀ ଯିଏ ମୋ ମାମୁଁଙ୍କ ଝିଅ ସିଏ ଆଉ ମୁଁ ଆମେ ମାନେ ଟିକେ ସମ୍ ଛୋଟ ଥିଲୁ ନା ସମୁଦ୍ରକୁ ଦେଖିକି ବଡ ସମୁଦ୍ର ହେଲାବେଳକୁ ଏତେ ଯୋର ଲହରି ଆଇଲା ବେଳକୁ ବହୁତ ଡର ଲାଗେ। ଆମେ ପୁରା ବାଲିରେ ବସିଚୁ ସେମାନେ ନେଇକି ଆମକୁ ଛାଡିଲେ। ମାନେ କହନି ବହୁତ ବଡ ଶଙ୍ଖଟେ ପାଇଥିଲୁରେ ମନ୍ଦିର ନେଇକିନା ଯେତେବେଳେ ଆମେ ଗଲୁ କି ଆମେ ଭାବିଲୁ ପୂଜା କରିକି ଦେବେ ଆଉ ଦେଲେନି ସେ ଶଙ୍ଖଟା।
ଓହୋ ହଁ ଭଲ ଲାଗେ। ସମୁଦ୍ରରୁ କିଛି ହଁ ସମୁଦ୍ରରୁ କିଛି ସ୍ମୃତି ପାଇଲେ ନେଇଗଲେ ତ ମନ ହିଁ ଦୁଃଖ ହବ ନା ଆଉ ଅ ତୋତେ କଣ କହୁଥିଲି ତ?
ଶଙ୍ଖଟାରେ।
ଓହୋ ଆହା ଶଙ୍ଖ ବି ପାଇବା ବହୁତ କଷ୍ ଷ୍ଟ ଏମିତିରେ ବି ଯିଏ ପାଇଚନ୍ତି ପାଇଚନ୍ତି ଆଉ ଆଉ ମୁଁ ତ ସମୁଦ୍ରରୁ ଯିବି ଆଁ।
ହଁ ମୁଁ ଏମିତି କଣ କହୁନି ମୁଁ ମାନେ କଣ ହେଲା କହିଲ ଶଙ୍ଖଟା ପାଇଲି ବୋଲି କଣ ଆମେ ତାର ମୋର ଏଖାଠି ଗୋଟ ହାତ ଧରା ଧୁରିକି ଅଛ ନାଁ ଆମକୁ ଡର ଲାଗୁଚି। କେମିତି କେଜାଣି କି ଠାକୁରଙ୍କ କିଛି ଆଶୀର୍ବାଦ ହିଁ କରିବା ମାମ୍ ପାଖକୁ ଆସିଲା ଆମେ ମୂର୍ଖ। ହଁ ନେଇକିନା ମୁଁ ଭାବିଲି କି ଠାକୁରଙ୍କ କତିରେ ଦେଲେ। ମାନେ ଏମିତି ଠାକୁରଙ୍କ ଜିନିଷ ଟେ ମିଳିଚି ତୁ ଫୁଣି ନେଇକି ପୁରେଇ ଦଉଚୁ ପୁରା ବହୁତ ବଡ ଶଙ୍ଖଟେ ନା ମାନେ। ବଡ ଧେଡ୍ ଧେଡ୍ ହେଇକିନା ସେ ତ ମୁଁ ଦେଲି ତାଙ୍କୁ ପୂଜା କରିବା ପାଇଁ ଏତେ ଭିଡ଼ରେ ସେ ଆଉ ଫେରେଇଲେନି କହିଲେ ନାଇଁ ନାଇଁ ଆଉ ଏଟା ଦିଆଯିବନି ତ। ପ୍ରଭୁଙ୍କ ପା ପୂଜା ପାଇବ ଆଉ ଦେଲେନି। ମୁଁ ବହୁତ କାନ୍ଦିଲି ମୁଁ ସେଠି କହି ଛୋଟ ଥିଲି ନା ବହୁତ କାନ୍ଦିଲି ମୋତେ ମୋ ଶଙ୍ଖ ଙ୍ଖ ଦେଇ ଦିଅ ମୋତେ ଦିଅ ମୋ ମାଉସୀ ତାପରେ ମୋତେ ନେଇ ଆସିଲା କହିଲା ନା ନା। ଚାଲେ ଆଉ ଆଇଲା ବେଳକୁ ଠାକୁରଙ୍କ ତାରେ ମୁଁ ଭୁଲି ଗଲି ମୁଁ ଯେତେବେଳେ ଘରକୁ ଆଇଲି ମୁଁ ଶୋଇପଇଲି ନା ମୋତେ ଆଣିକି ନା ଗାଡି ରେ ଶୋଇଦେଲେ ଯେତେବେଳେ ଅଧା ଆଡୁ କୋଣାର୍କ ଯିବାକୁ ବାହାରିଲୁ ସେତେବେଳେ ମୁଁ କହିଲି ମୋ ଶଙ୍ଖ କୁଆଡେ ଗଲା ବହୁତ କାନ୍ଦିଚି କିନ୍ତୁ
ଓହୋ ହଁ।
ଆଉ କଣ କହୁଛୁ ମୁଁ ଟିକେ ପରେ ତୋତେ କଲ କରୁଛି?
ହଉ ହଉ ଚା।
ହଉ।
ହଉ।